ହେ ହଲୋ
ଓୋ
ହ୍ୟାଲୋ
ହଁ ହ୍ୟାଲୋ ଶୁଭୁଛି?
ହ୍ୟାଲୋ
ହ୍ୟାଲୋ ଶୁଭୁଛି?
ହ୍ୟାଲୋ
ହ୍ୟାଲୋ
ଶୁଭୁଛି କି ନାଇଁ? ହଁ ହଁ ଶୁଭୁଛି ମତେ।
ହ୍ୟାଲୋ ଏବେ ଶୁବୁୁଛି ହ୍ୟାଲୋ
ମୋତେ ଶୁଭୁଛି।
ହ୍ୟାଲୋ ହଁ ହଁ ସୁିବିଲା ସୁବିଲା ହଲୋ ହଁ ସୁିବିଲା ଜୋରରେ କୁହ।
ହଁ
ହ
ହଁ ମ ସବୁ
ଟିକେ ଏ ଯୋଉ ବ୍ଲୁଟୁଥ ବ୍ଲୁ ଲଗେଇଛ ଯଦି ଖୋଲିଦିଅ।
କିଛି ଲଗେଇନି କିଛି ଲଗେଇନି।
ଶୋଇଛି ତୁମେ?
ହଁ ମୁଁ ବି ଶୋଇଛି କଣ ଖାଇଥିଲ? ମୁଁ ବି ଶୋଇଛି।
ଭାତ ଭାତ ଡାଲି ତରକାରୀ ଭାତ ଡାଲି ତରକାରୀ
ଆଉ କିଛି ଦେଲେନି ଖାଇବାକୁ। ତରକାରୀରେ କଣ ତର ତରକାରୀ କଣ ଥିଲା?
ପମ୍କିନ୍ ଆଳୁ ଚନା ତରକାରୀ।
ପମ୍କିନ୍ ଆଲୁ ଚନା କଣ ଭଲ ଲାଗ କି ତମକୁ?
ନାଇ।
ଆଉ ତାହାଲେ
ତୁମେ କଣ ଖାଇଥିଲ?
ଆଜି ସ୍ପେଶ୍ଆଲ ମେନୁ ନଥିଲା କି ଲାଷ୍ଟ ଶନିବାର?
ନାଇଁ ନଥିଲା।
ଆପଣ କହୁଥିଲେ ଯେ
ତ ନଥିଲା ଦେଲେନି ଆଉ।
ବୋଧେ ଖାଇଥିବେ ପନିର ଚିଲି ପନିର ଦେଇଥିବେ ସବୁ। ସୁଇଟ୍କକନ୍ ହେରିକ ଦେଇଥିବେ ବୋଧେ ଆପଣ ଖାଇକି ପୁରା ପେଟ ପୁରା ଆସିଥିବେ ଆଉ।
ହଁ।
ହଁ।
ଆପଣ କଣ ଖାଇଲେ?
କଣ କହିଲେ?
ଆପଣ କଣ ଖାଇଲେ?
ମୁଁ ଖାଇଲି ମୁଁ ଭାତ ପାତ ଖାଇଲି ଆଉ।
ଆଉ?
ଆଉ କଣ ଆ ତ ଡାଲି ଖଟା ମିକ୍ସର ଚିଲ କୋବି ଗୋଟେ ଖାଇବାକୁ
ଓହୋ ବାହାଘର ଭୁଜି।
ନା ବା ହଁ ସେ ଗୋଟେ ଜନ୍ମଦିନ ଭୋଜି ଜନ୍ମଦିନ ଭୋଜି।
ମୋ କଥା ଟିକେ ଲେଟ୍ ଲେଟରେ ଶୁଭୁଛି କି?
ଆଜ୍ଞା ଆଜ୍ଞା ଆପଣଙ୍କ ନେଟ୍ ଟା ଟିକେ କମ୍ ଅଛି ତ ଧୀରେ ଧୀରେ ଆସୁଛି ଆପଣଙ୍କ କଥାଟା। ଆଜ୍ଞା କଣ କହିଲେ କି?
ଆଉ କଣ କୁହନ୍ତୁ ଘରେ କେମିତି ଅଛନ୍ତି?
ଅଛନ୍ତି ଆପଣଙ୍କ ଘରେ କେମିତି ଅଛନ୍ତି?
ଭଲ
ଯୋଉ ଆପଣ କହୁଥିଲେ କି ଆପଣଙ୍କର ଯୋଉ ଭାଇଙ୍କ ବାହା ପଚିଶ ହଜାର ଟଙ୍କାର ଶାଢ଼ୀ ହଁ କି?
ହୁଁ ହଁ।
ସୁବୁନି ହଲୋ।
ହଁ ହଁ ତାପରେ
ହଁ ଟିକେ ଜୋରରେ କୁହ ଆପଣ ଧୀରେ ଧୀରେ କାଇହିଁ କହୁଛନ୍ତି ଆପଣ ଧୀରେ ରେ କାଇଁ କହୁଛନ୍ତି ଜୋରରେ କୁହନ୍ତୁ
କହୁଛି ଆପଣଙ୍କୁ ଶୁଭୁନି ଆପଣଙ୍କ ଫୋନ୍ ଅଲରେଡି ଖରାପ ଅଛି।
ଓହୋ ହଁ ତ ମୁଁ କହୁଥିଲି କି ଯୋଉ ତ ଏମିତି ଗୋଟେ ଶାଢୀ କିଣିବେ
ହଁ,
ଆଜ୍ଞା
ହଁ ହଁ
ଓହୋ ହଁ ହ ତ ତ ଯାହାର ଛଅଟା ଖଣ୍ଡେ ଥିବ ସେ କଣ କରିବ ପୁଣି। ଧର ଆପଣଙ୍କ ସ୍ୱାମୀଙ୍କ ପୁଣି ଛଅଟା ଖଣ୍ଡେ ଥିବେ। ତ ତାଙ୍କୁ ବି ତ କିଣିକି ଦବାକୁ ପଡିବ।
ହଁ,
ତ ଏତେ ପଇସା ଖାଲି ସାଢଡିରେ,
ହୁଁ।
ଶୁଭନି,
ହଁ।
ଆପଣଙ୍କୁ ମଜା ଲାଗୁଛି ବୋଧେ,
ତୁ ମଜା କଣ ତ ମତେ ଯିଏ ବାହା ହବ ତ ତାଙ୍କର ଯଦି ଛଅଟା ଭଉଣୀ ଥିବେ। ଆମର ତ ଫେମସ୍ ସମ୍ବଲପୁରୀ ପାଟ,
ହୁଁ ହୁଁ।
ତ ସମ୍ବଲପୁରୀ ପାଟ ତ ତ ସମ୍ବଲପୁରୀ ପାଟ ମୁଁ କିଣିଲେ, ତ ତାଙ୍କ ଭଉଣୀ ମାନଙ୍କ ପାଇଁ ବି ତ କିଣିବା ପାଇଁ ପଡିବ ଅବେ ଦିଦି ମାନେ ଅଛନ୍ତି। ଦିଦି ମାନଙ୍କ ପାଇଁ କିଣିବା ନ କିଣିଲେ ଥଡେ ଭଲ କିଣିବା ପାଇଁ ତ ପଡିବ ହିଁ।
ହ ତ ପଇସା ପଇସା କଣ ଦି ଦିଟା,
ହଁ,
ଦି ଦିଟା କଣ ସେଏ ଗୋଟେ ପିନ୍ଧିବେ ଗୋଟେ ପୂଜା କରିବେ ନା କଣ,
ତ ଶାଢୀ ଥୋଡ଼ି ଓଏସ ଯିବ ଗୋଟେ ଏବେ ପିନ୍ଧିଲେ ଗୋଟେ ଆଉ କେବେ ଗୋଟେ ଓକେଜନ୍ ରେ ପିନ୍ଧିବେ ତାଙ୍କ ଭାଇ ଦେବେ ତ ତାଙ୍କୁ ୱବିଏସିଲ୍ଲୀ ଖୁସିରେ ନେବେ,
ହଁ ଆପଣ ତ ଭାବୁଛନ୍ତି। କପଣ ତ ଭାବୁଛନ୍ତି। ସିଏ ପୁରା ଆକାଉଣ୍ଟରେ ରଖିକି ବସିଥିବେ ପାଞ୍ଚ ଛଅ ଲକ୍ଷ ଆଉ।
କି କଥା ବାହା ହେବି ଆଉ ରଖିନଥିବି।
ହୁଁ ଆଉ। କାଙ୍ଗାଳ କରିବାକୁ ବସିଛନ୍ତି। ସିଏ ଆ ବାହାଘରରେ ଯଦି ତାଙ୍କ ଭଉଣୀ ମାନେ ଦେଇନଥିବେ ଦଶ ପନ୍ଦର ହଜାର ର ଜିନିଷ ସିଏ କିନ୍ତୁ ତାଙ୍କ ଭଉଣୀ ମାନଙ୍କୁ ଗୋଟେ ଗୋଟେ ଶାଢୀ ଦେଇଥିବେ ପଚିଶ ହଜାର
ହଁ,
ଉ ଆଉ ଟିକେ କମ୍ ହେଲେ ଚଳିବନି।
ନାଇଁ ତୁମେ ଯଦି ଦେବ ତ ଖରାପ କାଇ ଦବ ଦେଲେ ପୁରା ଭଲ ପୁରା
ଖରାପ କଣ ଦଶ ହଜାର ଶାଢ଼ୀ ଟା ବି ଖରାପ ପଡିବ କି।
ହଁତ ଫେର୍ ବି ତୁମେ ଦଶ ହଜାର ର ପଚିଶ ହଜାର ସହିତ କମ୍ପେୟାର କଲେ ଦଶ ହଜାର ବଲା ଖରାପ ହଁ ଲାଗିବ।
ହଁଆ ସେମିତି ହେଲେ ତ ଟୋଟାଲି ପାଞ୍ଚଶହ ଟଙ୍କଆ ଶାଢୀ ତ ଟୋଟାଲି କହିବ ଆଉ ସେଟା ପିନ୍ଧ ନା ସେଇଟା କାହିଁ କିଏ କିଏ କଣ କୁକୁର ଭାବିକି ଦଉଛନ୍ତି ନା କଣ। ହୁଁ ହୁଁୁଁ।
ତୁମେ ଘର ଲୋକଙ୍କୁ ବାହାଘରରେ ଶାଢୀ ଦବ ତୁମେକୁ ପାଞ୍ଚଶହ ଟଙ୍କଆ ଶାଢୀି ଦବ
ପାଞ୍ଚଶହ ଟଙ୍କିଆ ନ ହଉ ପାଞ୍ଚ ହଜାର ଦଶ ହଜାର ର କଣ
ପାଞ୍ଚ ହଜାର ଦଶ ହଜାର ତୁମେ କଣ ସେଇଟା ତୁମେ କ କଣ କି ବଡେ ପାର୍ଟିରେ ଗିଫ୍ଟ ଦଉ ଉଚ। ବାହାଘରିଆ ତୁମେ ନିଜ ଦେଇଙ୍କୁ ଦବ ତ ସେଇଟା ତ ଅବିଅସ୍ଲୀ ପାଟ ଶାଢୀ ଦବ କି ସମ
ବାହାଘରରେ ଦିଆହଇନଥିବ ତାଙ୍କ ବାହାଘରରେ ସବୁ
ଯେ ତାଙ୍କର ଗୋଟେ ବୋଲି ଭାଇର ବାହାଘର ଥିବ ତାଙ୍କୁ କଣ ହକ ନାଇଁ କି
ତୋର ଭାଇ ଯଦି କାଙ୍ଗାଳଥିବ?
ସେ କାଇ କାଙ୍ଗାଳ ହବ। ସେ ପଇସା ଜମା କରୁ ତାଙ୍କ ଦେଇ ମାନଙ୍କ ପାଇଁ। ତାର ନିଜର ଗୋଟେ ବୋଲି ବାହାଘରରେ ସେ ତାଙ୍କ ଦେଇମାନଙ୍କ ପାଇଁ ଦବ। ତ ନିଜ ଦେଇ ମାନଙ୍କ ପାଇଁ ଏକ୍ସଟ୍ରା ଚାରି ପାଞ୍ଚ ଲାଖ ପୁରା ରଖିବା କଥା। ଚାରି ପାଞ୍ଚ ଲାଖ କଣ ଛଅ ଜଣ ଅଛନ୍ତି ମାନେ ଛଅ ଲାଖ ପୁରା।
ହୁଁ ଲକ୍ଷେ ଲକ୍ଷେ ସମସ୍ତଙ୍କ ପିଛା ଆଉ ନାଇଁ।
ହଁ ଶାଢୀ ଦବ ତ ଆଉ କିଛି ଆଉ କିଛି ବି ତ ଦେବ ଯେମିତି ପୁଅ, ଝିଅ ତମ ଭଣଜା, ଭାଣିଜି ତ ଥିବ ଭଣଜା, ଭାଣିଜିଙ୍କ ପାଇଁ କିଛି କରିବନି କି। ଜିଜୁ ମାନଙ୍କ ପାଇଁ କିଛି କରିବନି କି।
ଆଉ ଆଉ ନ କଲେ କଣ ଭଲ ହବ ନୁହ କି?
ସେ କଥା ଖରାପ ହବନି କି ହଁ।
ଆପଣଙ୍କ ବଢିଆ ଚିନ୍ତାଧାରା ବଢିଆ।
ହଁ ଆଉ ବୋଉଙ୍କ ପାଇଁ
ବ
ଯଦି ଦେଇ ମାନଙ୍କ ପାଇଁ କିଣା ହଉଛି ପଚିଶ ହଜାର। ତ ବୋଉଙ୍କ ପାଇଁ ଆଟଲିଷ୍ଟ ପଚାଶ ହଜାର ଆଟଲିଷ୍ଟ ରେ ପଚାଶ ହଜାର ବାଲା କିଣିବା କଥା।
ହୁଁ, ହୁଁ।
ଯୋଉଟା ସେ ବାହାଘରରେ ପିନ୍ଧିବେ।
ଓହୋ।
ହଁ।
ହୁଁ। ହଉ ତାହେଲେ ଆଉ ବାହାଘର ବେଳକୁ ଦେଖିବା ସେଇ ଆଡକୁ ଯିବା ନହେଲେ ଶାଢୀ ଫାଢି ନେଇକି ଆସିବା ଆଉ।
ହଁ ଆଉ ଦେଇ ମାନଙ୍କ ପାଇଁ କିଣୁଛନ୍ତି ତ ଅଭିସଲି ବୋଉ ବୋଉ ତାଙ୍କୁ ନିଜ ବୋଉ ପାଇଁ ଆଟଲିଷ୍ଟ ପଚାଶ ହଜାର ବାଲା କିଣିବା କଥା।
ହୁଁ, ହୁଁ।
ପୁରା ଯୋଉ ଅଥେଣ୍ଟିକ ପାଟ ଶାଢୀ
ହୁଁ, ବଢିଆ। ତାପରେ ସବୁ ଆମ ଫ୍ୟାମିଲି ହେଲା। ପୁଣି ଆହୁରି ମୋର ଶାଶୁ ଅଛନ୍ତି। ପୁଣି ମୋର ଯିଏ ସ୍ତ୍ରୀ ସିଏ ବି ଥିବ।
ହଁ ତ ତାଙ୍କ ପାଇଁ ଏତେ ତୁମ ସ୍ତ୍ରୀ ପାଇଁ ତ ସବୁଠୁ ବେଶି ଖର୍ଚ୍ଚ ହବ। ସେତେ ସେ ତ ନିଜ ଝିଅ ବାହା ହଉଛି ତା ପାଇଁ ତ ବହୁତ କିଛି ଆସିବ। ଶାଢୀ ଆସିବ, ସବୁ ତକ ନୂଆ ଶାଢୀ ଆସିବ। ମାନେ ମାନେ ନର୍ମାଲ ଶାଢୀ ତ ଆସିବ ନା ଆସିବ ମାନେ ପାଟ ଶାଢୀ ତ ଆସିବ, ବାହାଘର ଶାଢୀ ତ ଆସିବ।
ହଁ ଆଉ ସିଏ ସିଏ ବି ପାଆଁସ ଟଙ୍କିଆ ଶାଢୀ ପିନ୍ଧିବ କି ନାହିଁ ସେଇଟା ବି ଠିକ ନାହିଁ ନୁହଁ କି।
ତ ସେ ତା ସ୍ଵାମୀ କିଣିଦବ ସେ କାଇଁ ପାଆଁଶ ଟଙ୍କିଆ ଶାଢୀ ପିନ୍ଧିବ।
ହଁ ଆଉ ହଁ।
ହଁ। ଆ ସେ ପୁଅର ଶାଶୁ ଶାଶୁ ପାଇଁ ତାଙ୍କ ତାଙ୍କର ଝିଅ ବାହାଘର ଥିବ ତ ତାଙ୍କ ପାଇଁ ତ କିଣା ହିଁ ହବ। ସେ ବି ତ ମେନ୍ ଲୋକ। ବୋଉ ଆଉ ତାଙ୍କ ମାମା
ସେ ଶାଶୁ ଆଉ ମୋ ବୋଉ, ସେଟା ଅଲଗା କଥା, ହେଲେ ତା ବୋଲି ଆଉ ହଉ ତମେ, ନାଇଁ, ସରି, ମାନେ ଧର ମାନେ ଝିଅ ବି ପିନ୍ଧିବ ସେଟା ଅଲଗା କଥା, ତା ବୋଲି ଝିଅ ପାଆଁଶ ଟଙ୍କିଆ ଶାଢୀ ପିନ୍ଧିବନି ଘରେ।
ଘରେ ପିନ୍ଧିବ ଯେ, ସେ ନଉଥିବ, ସେଟା ପରେ କିଣିଲେ ଗୋଟେ କଥା, ବାକି ସେ ବାହାଘର ଟାଇମ୍ ରେ ସେ ଶାଢ଼ୀ ଷ୍ଟାଟିଙ୍ଗ୍ ନେଲାଟା ଆଉ ଥୋଡେ, ପାଆଁଶ ଟଙ୍କିଆ ଟା ନବ, ସେ ନବନି।
ଅ, ହ, ହଉ, କୁହ ଆଉ। ଦୁଇଶ ଟଙ୍କିଆ ମିଳିଲେ ବି ଦେଇଦିଅନ୍ତି ଯେ।
ନାଇଁ। କେହି ଦେବେ ସେଇଟା ଅଲଗା କଥା, ମାନେଅଲଗା ରିଲେଟି ଟିଭ୍ସ ଦେବେ, ସେଇଟା ଅଲଗା କଥା। ପୁଅ ଥୋଡ଼ି କିଣିକି ପାଆଁଶ ଟଙ୍କିଆ ଶାଢୀଟେ ଦବ।
ଯେ ଯୋଉଠି ସେଉଠୁ ପିଚୁ ବି ଖାଇଯିବ ନା।
ନାଇଁ, ମାନେ ମନା ଥୋଡ଼ି କରିବ କି ଆଉ ଏଇ ଶାଢୀ ଟା ଚେଞ୍ଜ କରିକି ଆଣ। କି ନାଇଁ, ବାକି ଯଦି ଯୋଉଟା ପୁଅ ଦଉଥିବ ତା ସ୍ଵାମୀ ଦଉଥିବ, ହେଲେ ସେ ଥୋଡୀ ପାଆଁଶ ଟଙ୍କିଆ ଟେ ନବ, ସେ ନବନି।
ଆରେ ସେମିତି କଣ ଭଲ କଥା।
ହଁ, ପୁରା।
ଏମତି ହେଲେ ବାହାଘର ଆଉ ଏମିତି ହେଲେ, ହ୍ୟାଲୋ। ହ୍ୟାଲୋ, ସେମିତି ହେଲେ ଆଉ ବାହାଘର ପାଇଁ ମିନିମମ୍ ତ କୋଟିଏ ଟଙ୍କା ଭଳିଆ ଦରକାର ଆଉ, ଯୋଉ ଭଳିଆ ହିସାବ କଲଣି ତମେ ଆଉ।
ହୁଁ।
ସେତିକି ଟଙ୍କା ଜୀବନରେ କମେଇ ପାରିବି କି ନାହିଁ, ଠିକ୍ ନାଇଁ।
ମତେ କାଇଁ କୁହୁଚ।
ନାଇଁ, ତମେ କହୁଥିଲ ତ, ହିସାବ ଟା ଟିକେ ଦେଖୋଉଥିଲ, ମୁଁ ସେଇଥିପାଇଁ କହୁଥିଲି।
ମୁଁ ସେଇ ଝିଅ ଆଉ ସେ ପୁଅର ହିସାବ ଦେଖୋଉଥିଲି।
ଆଜ୍ଞା, ଆଜ୍ଞା, ମୁଁ କହିବି ଆଉ।
ହୁଁ।
ଆଉ ହୁଁ, ଆପଣ, ଆପଣଙ୍କୁ କେତେ ଭାବୁଛନ୍ତି ଖର୍ଚ୍ଚ ହବ, ଆପଣଙ୍କ ବାହାଘରରେ?
ଜାଣିନି।
ଉଁ।
ଜାଣିିନି।
ଜାଣିନାହାନ୍ତି ନାଇଁ। ହେଲେ ବି।
ହେଇ ଖାଲି ମୋ । ଆଉ ସମସ୍ତଙ୍କ ତ ମୁଁ କଣ ଦେଖିବି, ଖାଲି ମୋ ପାଇଁ ଏଇଭଳି କେତେ ଲକ୍ଷ ଗୋଟେ ଆଉ?
ଓହୋ! ହଉ, ହଉ, ହଉ ମୁଁ ବୁଝ ବୁଝିଲିଣି ଆଉ, ହଉ, ଆପଣଙ୍କ ସହିତ ତ କଥା ହେଇକି
ଖାଲି ଶାଢ଼ୀ ଅଛି। କି ଶାଢ଼ୀ ସହିତ ଝିଅ ଦେଖ, ସେ କଣ, ସେ କିଏ, କଣ ଜୁଏଲେରୀ ପିନ୍ଧିବନି? ବାହାଘର ହେବ।
ଆଜ୍ଞା ଆଜ୍ଞା। ସୁନା ରେଟ୍ ତ ଆପଣ ଜାଣିଥିବେ ଆଉ।
ତାରେ ସେ କଣ ମାନେ ତାର କେତେଟା ପିନ୍ଧିବ ହଳଦୀ ପେହେନ୍ଦି।
ହୁଁ।
ସଙ୍ଗୀତ, ଆ ବାହାଘର ରିସେପସନ୍।
ଆଜ୍ଞା।
ତାପରେ ପୋଷ୍ଟ ରିସେପସନ୍, ପ୍ରି ରିସେପସନ୍ ପୋଷ୍ଟ ବାହାଘର ପି ବାହାଘର ପୋଷ୍ଟ ଏନ୍ଗେଜମେଣ୍ଟ। ପ୍ରି ଏନ୍ଙ୍ଗେଜମେଣ୍ଟ।
ହେଲେ ଆଜ୍ଞା ଶୁଣନ୍ତୁ ଆପଣଙ୍କ ସହିତ ବହୁତ କଥା ହେଇକି ବହୁତ କିଛି ଜାଣିଦେଲି ମୁଁ ଆଉ କିଛି ଜାଣିଲେ ତ ମୁଁ ଆଉ ରହିପାରିବିନି ସେଥିପାଇଁ କହୁଛି ଧନ୍ୟବାଦ ଆଉ ରଖୁଛି ମୁଁ ଆଉ।
ଧନ୍ୟବାଦ।
ଆଜ୍ଞା।